କଣ କରୁଥିଲେ ମ୍ୟାଡାମ୍।
ଏଇ ବସିଥିଲି ଆଉ ଆପଣ କଣ କରୁଚ଼ନ୍ତି?
ମୁଁ ବି ବସିଥିଲି ଏଇ ଝିଅ ସହିତ ଖେଳୁଥିଲି ଆଉ। ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଭଲ ଅଛ ଆପଣଙ୍କର କେମିତି ଅଛନ୍ତି?
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି। ଆଉ ଆଜି କଣ ଖାଇତେ ଆଜି ମୁଁ ଖାଇଚି ଭାତ ଦହି ଭାତ ଆଉ ଭଜା। ପୋଟଳ ଆଳୁ ଭଜା।
ଅଂ ହଁ।
ଆପଣ କଣ ଖାଇଛନ୍ତି?
ମୁଁ ଖାଇଥିଲି ଭାତ ଖାଇଥିଲି ଭାତ, ଡାଲି। ଆଉ ଭେଣ୍ଡି ଆଳୁ ଭଜା ଆଉ।
ଆ ଉ ବଢିଆ ଖାଦ୍ୟ ଆଉ।
ହା ହା।
ଛୋଟବେଳେ କୁହନ୍ତି ମୋ ମା ଭେଣ୍ଡି ଗୋଟେ ଭଲ ପରିବା ମୁଁ ଭେଣ୍ଡି ଜମା ଖାଏନି। ସେଥିପାଇଁ କୁହନ୍ତି ଭେଣ୍ଡି ଗୋଟେ ଭେଣ୍ଡି ଗୋଟେ ଭଲ ପରିବା କହିବାରୁ ମୁଁ ସେଦିନଠୁ ଭେଣ୍ଡି ଖାଇଛି ଆଗୁରୁ ନହେଲେ ଟିକିଏ।
କୁହନ୍ତୁ।
ଅ ହଁ। ଭେଣ୍ଡି ଟା ର ଟିକିଏ ଲାଳ ଅଂଶ ଥାଏ ନା ସେଥିରେ ମତେ ଖାଇବା ପାଇଁ ଭଲ ଲାଗେନି। କିନ୍ତୁ ଛୋଟ ରୁ ବଡ ହେଲା କ୍ରମରେ। ସବୁ ଜିନିଷ ଖାଇବା ଭଲ ସବୁଜ ପନିପରିବା। ଖାଇବା ବି ଆମ ଦେହ ପକ୍ଷେ ବି ଭଲ।
ପେଁ
ଆପଣଙ୍କର ସେଠି କେମିତି ବର୍ଷା ହଉଛି ନା ଖରା ହଉଛି କଣ କେମିତି ଜଳବାୟୁ ଅଛି।
ନା ନା ଏପଟେ ଆଉ ବର୍ଷା ହେଇନା ଆଜି ଟିକିଏ ମେଘୁଆ ପାଗ କରିଛି କାଲି ହେଇଥିଲା ବର୍ଷା। ଆଉ ଆଜି ତ ହେଇନି ମେଘୁଆ ପାଗ କରିଚି ରାତିରେ ହେଲେ ହବ। ଗରମ ହଉଚି ସେପ
ହଁ ଟିକେ ଥଣ୍ଡା ଲାଗୁଛି ଆଜି ବି ଏଠି ମେଘୁଆ ପାଗ ହିଁ କରିଛି କାଲି ବର୍ଷା ହେଇଥିଲା। ସକାଳୁ ବି ଟିକେ ଆଜି ବର୍ଷା ହେଇଥିଲା ଆଉ ଖରା ବେଶୀ ନାହିଁ ଟି କିଏ ଥଣ୍ଡା ଲାଗୁଚି। ଭଲ ଅଛି ପାଗ ଆଜି ଦିନେ ଦିନେ ତ ବର୍ଷା ହଉଥୁବ ବି ଏମିତି ଗୁଳ ଗୁଳି ହବ ଅସହ୍ୟ ଗରମ ମାନେ ପାଣି ପାଗର କି ଛି ହଁ କି କିଛି ଠିକଣା ନଥାଏ କଣ ହଉଛି। ଏବେ ବି ବର୍ଷା ଆରମ୍ଭ ହେଲା। ଟପ୍ ଟପ୍ ପୁଣିଥରେ ବର୍ଷା ହେଲେ ହିଁ ଟିକିଏ ମାନେ।
ହଁ ବ କାଲି ଏପଟେ ବର୍ଷ ବର୍ଷା ହେଇଥିଲା ଟିକେ ଥଣ୍ଡା ଥଣ୍ଡା ଲାଗୁଥିଲା ଆଜି ସକାଳେ ଟିକେ ଗୁଳୁଗୁଳି ହଉଛି। ଏଇ ସ ଖରା ବେଳ ଟା ଟିକେ ଦେଇଛି ମେଘୁଆ ପାଗ କରିଛି। ଟିକେ ଭଲ ଅଛି ଆଉ ପାଗ ଟା।
ହଁ। ଏ ବର୍ଷ ତ ବହୁତ ଜଲ୍ଦି ମୌସୁମୀ ଛୁଇଁଛି ଓଡିଶାକୁ ବୋଲି କହୁଛନ୍ତି। କିନ୍ତୁ ଯେତେ ମାତ୍ରାରେ ବର୍ଷା ହେବା କଥା ତ କାଇଁ ସେତିକି ହେଇନି। ଅଳ୍ପ ଅଳ୍ପ ହଉଛି ଛାଡୁ ଛି କିନ୍ତୁ ଯୋଉ ଇଏରେ ବର୍ଷ ର ପରିମାଣ ଟା ବଢିବା କଥା ବଢିବା କଥା ସେଇ ବଢିିନି। ଦେଖାଯାଉ ଆଗକୁ କେମିତି କଣ ବର୍ଷା ହବ।
ଆଜି କାଲି ତ ଜାଣିପାରୁଥିବେ ଆପଣ।
ଏଇଥର ବହୁତ ବର୍ଷା କମ୍ ହେଇଛି। ଖରା ଏତେ ଜୋରେ ହେଇଛି ଗୁଳୁଗୁଳି ତା ସହିତ ଗୁଳୁଗୁଳି।
ଆଜ୍ଞା। ମାନେ ସର୍ବୋଚ୍ଚ ତାପମାତ୍ରା ଛୁଇଁଛି ଏ ବର୍ଷ ସବୁ ଠି ସବୁ ଓଡିଶାରେ ହଁ ସବୁ ଯେମିତି କି ଆପଣ ଜାଣିଥିବେ ପ୍ରଶାନ୍ତ ମା ମହାସାଗରରେ ଯୋଉ ମେନୁ ଏସବୁ ଯୋଉ ସୃଷ୍ଟି ହେଇଥିଲା। ସେଇ ସବୁ କାରଣରୁ ଭାରତକୁୁ ବହୁତ। ମାନେ ଗରମ ଟା ବହୁତ ଜଣା ମାନେ ଅସହା୍ୟ ହେଇଥିଲା।
ହଁ ହଁ।
ବହୁତ ଲୋକ ବି ମୃତ୍ୟୁବରଣ କରିଛନ୍ତି ଯେମିତି ଆମର ସନ୍ ଷ୍ଟ୍ରୋକ୍ ହେଲା ଏ ସବୁ
ହଁ। ଆ ଡ।
ଆଉ ରଜ କେମିତି କଣ ପାଳିଲେ ଆପଣ?
ହଁ ରଜ ଏ ଥର ଆଉ କୁଆଡେ ଯାଇନି ଦେହ ଟିକେ ଭଲ ନଥିଲା। ଘରେ ଯାହା ମା କରିଥିଲେ ପୋଡ ପିଠା କରିଥିଲେ ଚକୁଳି। ଆଉ ବେଶୀ କିଛି ସେ କରି ବିି ପାରୁନାହାଁନ୍ତି ଅଳ୍ପ କିଛି କରିଥିଲେ ଆଉ। ଆଉ ବଡ ହେଲା ପରେ ସେଇ ତ ଇଚ୍ଛା ଶକ୍ତି ବି ର ମରି ଯାଉଚି। ଧିରେ ଧିରେ ଖରା
ଯେମିତି ଆମେ ଛୋଟ ବେଳୁ ଗୋଟେ ଆମର ପର୍ବପର୍ବାଣି ଆସିଲେ ଆମକୁ ସପ୍ତାହ ଆଗରୁ ନିଦ ହୁଏନି। କିନ୍ତୁ ଏବେ ଆଉ ସେଇ ଆଗ୍ରହ କି ସେଇ ଉତ୍ସାହ ନାହିଁ। ଯେମିତି ଡ୍ରେ ମିଳି ଯିବା ସବୁ ସଜବାଜ ହେବା ସମସ୍ତଙ୍କର ଗୋଟେ ସାଙ୍ଗସାଥି ମେଳ ହବା ଯେମତି ହେମ୍ ମାନେ ପରିବାର ସବୁ ଏକାଠି ହେବା ସେଇ ସବୁ ଆଉ ଇଚ୍ଛା ଶକ୍ତି କି ଆଗ୍ରହୀ ନାହିଁ ସମ ସ୍ତ ସମସ୍ତଙ୍କ ବ୍ୟସ୍ତବହୁଳ ଜୀବନ କର୍ମକ୍ଷେତ୍ରରେ ସମ ସ୍ତେ ବ୍ୟସ୍ତ।
ତାର ହେ ବ୍ୟସ୍ତ।
ଆଉ ସେଇ ସବୁ କାରଣରୁ ଆଉ ଇଚ୍ଛା ଶକ୍ତି ବି କମି ଯାଉଛି। କେମିତି ଆମର ଆଗାମୀ ପିଢି କେମିତି କଣ ପାଳି ବେ ଆମେ ଏମାନେ ଯଦି ଏମିତି ହେଲେଣି ଆମ ସଂସ୍କୃତିକୁ ଆମେ ବଜାଇ ରଖିବାଟା ଠିକ୍ ହବ।
ବଜାଇ ରଖିବା ସେଇ କଥା।
ଆଗକୁ ପୁଣି ଆସୁଛି ଆମର ତ ଜାଣିଥିବେ ବାର ମାସରେ ତେର ପର୍ବ। ସବୁ ମାସରେ କିଛି ନା କିଛି ପର୍ବ ଲାଗି ରହିଥିବ। ଆଗକୁ ଆସୁଚି ରଥଯାତ୍ରା ତାପରେ ରକ୍ଷାବନ୍ଧନ ଏଇ ସବୁ।
ରକ୍ଷାବନ୍ଧନ ରେ ବି ସେଇ ଆଉ ଆଗ୍ରହ ଆଗ ଭଳି ତ ନାହିଁ। ଆଗରେ ଛୋଟ ଛୋଟବେଳେ ଯେମିତି ଆଗ୍ରହ ଲାଗେ ଦିନଙ୍କ ପୂର୍ବରୁ ନି ନିଦ ହୁଏନି କୋଉ ପର୍ବପର୍ବାଣି ଆସିଲେ ଦିନଙ୍କ ପୂର୍ବରୁ ନିଦ ହୁଏନି। ଆଉ ସେଇଭଳିଆ ଆଉ ଆଗ୍ରହ ଏବେ ତ
ସମ ତେବେ ଭାଇ ଭଉଣୀ ଆମେ ଅଲଗା ରହିଲେ ଛୋଟବେଳେ କଣ ସମସ୍ତେ ମିଶିକି ଥିଲେ। ଏବେ ବାହାଘର ହେଇଯାଇଛି ସମସ୍ତେ ଅଲଗା ଅଲଗା ଜାଗାରେ ସମସ୍ତଙ୍କର ଦାୟିତ୍ୱ। ଘରର ଦାୟିତ୍ଵ ଛୁଆଙ୍କର ଦାୟି ତ୍ବ ଏସବୁ ନେଇକି
ସେଇ
କରିହଉଚି ସେତେଟା ଆଉ କିଛି କରି ହଉନି। ଯେତେବେଳେ ଯାହା ସମ୍ଭବ ହଉଚି କରି ହଉଚି ଯେତେବେଳେ ଯାହା ସମ୍ଭବ ହଉନି ସେଟା କରି ହଉନି।
ଆପଣ କେମିତି ପାଳିଲେ ନା ରଜା ଯାଇଚନ୍ତି କୁଆଡେ ବୁଲିବାକୁ?
ମୋ ମୋର ନାଁ ମୁଁ କୁଆଡେ ରଜ ମୋର ତ ଛୋଟ ଝିଅ ମୁଁ ଘରର ହଁ ସବୁ କାମ ମୁଁ ପରେ ଝିଅକୁ ସମ୍ଭାଳ ଘରର କାମ ନିଜେ ଯାହା କରିପାରିଲି। ହଁ ଥିଲା ଆମର ପାଖରେ ମଲ ଥିଲା ସେ ମଲଠି ସବୁ ସେଠି ହେଇଥିଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବି ସେଇଠି ହେଇଥିଲା। ଆମେ ସେଠିକି ପ୍ରଥମ ରଜ ପହିଲି ରଜରେ ହିଁ ବୁଲିଆକୁ ଯାଇଚି। ଆଉ ଦିଟା ରଜରେ କୁଆଡେ ଯାଇ ପାରିଲିନି ବର୍ଷା ଫର୍ଷା ହେଲା ସେଇଠୁ ସବୁବେଳେ ଛୋ ଟ ଛୁଆଙ୍କୁ ନେଇକି ସବୁ ଜାଗାକୁ ସମ୍ଭବ ହୁଏନି ଯିବାର ଯାଇ ହୁଏନି। ତାର କେତେବେଳେ ତାର ସ୍ଵାସ୍ଥ୍ୟ ଅବସ୍ଥା ଦେଖିଆକୁ ପଡେ। କେତେବେଳେ ତାର କାମ ଦେଖିବାକୁ ପଡେ କେତେବେଳେ ସେ ଶୋଇଥାଏ। କେତେବେଳେ ସେ ତ ଖାଇନ ଥାଏ। ସବୁ ଜିନିଷ କୁ ମାନେ ମ୍ୟାନେଜ କରିକି ଘରୁ ବାହାରିକି ଯିବାଟା ଟିକେ କଷ୍ଟସାଧ୍ୟ। ଧେ ଛୋଟ ଛୁଆକୁ ଧରିକି କିଛି ପ୍ଲାନିଂ ବି କରିହବ ହୁଏ। ବାହାରକୁ ଗଲେ କାଲି ସେଇଥିପାଇଁ ପହିଲି ରଜରେ ଟିକେ ମୋ ମା ଆସିଥିଲେ। ତାଙ୍କର ସହାୟତାରେ କିଛି କାମ ହେଇ ଯାଇଥିଲା ଘରେ। ସେଇଥି ପାଇଁ ବୁଲିବା ଟା ଟିକେ ସମ୍ଭବ ହେଇ ପାରିଥିଲା। ତାପରେ ସେ ଯେତେବେଳେ ପଳେଇଲେ
ହଁ -ହଁ।
ତ ସମ୍ଭବ ହେଇ ପାରିଲାନି ଉଁ ଏମିତି ଘରେ ରହିବା କଥା ଘର କାମ ଘରେ ଖିଆ ପିଆ ଏଇ ସବୁ
ଅ ସେଦିନ୍ ଗରମ ବି ଯେମିତି ହଉଚି ବାହାରକୁ ଯିବା ପାଇଁ ବି ସେତିକି ଆଗ୍ରହ ଲାଗୁନି।
ତାପରେ ଛୋଟ ଛୁଆକୁ ନେଇକି ଏଠି ଆମର ମେଳା ପଡିଥିଲା ତାକୁ ନେଇକି ତ ଯାଇ ହବନି ସେଇ ସବୁ ଜାଗାକୁ। ସେଠି ଧୂଳି ଉଡୁଚି ସେଠି ବହୁତ୍ ଲୋକ ଅଛନ୍ତି ଛୋ ଛୋଟ ଛୁଆ ସେଇଠି ତାକୁ ମାନେ ସିଏ ଖାପ ଖୁଆଇ ପାରିବନି ଦେହ ଖରାପ ହେଇଯିବ। ଟିକେ ବଡ ହେଲେ ସିଏ ବୁଲିବ ଏବେ ତ ସବୁ ଜାଗାକୁ ନେଇକି ତାକୁ ସମ୍ଭବ ହଉନି ଯିବା ପାଇଁ ଯେତେ ମାନେ କମ୍ ଲୋକ ଥିବେ ଯେତେ ମାନେ ଶାନ୍ତ ପରିବେଶରେ ହିଁ ତାକୁ ରଖିବା ମାନେ ଠିକ୍ ହବ ବୋଲି ମୁଁ ହଁ ଉଚିତ। ବ୍ୟାୟାମ ବିଶ୍ଵ ଯୋଗ ଦିବସ କାଲି। ପରଦିନ ଗଲା ଆପଣ ଯୋଗ କରନ୍ତି?
ମୁଁ ହଁ ବେଳେ ବେଳେ କରେ ସମୟ ହେଲେ କେତେବଳେ କରେ।
ହଁ ଆଗରୁ ଯୋଗ କରିବା ହଉଥିଲା କିନ୍ତୁ ଏବେ ଏସବୁ ଘରର ଜଞ୍ଜାଳ ବିଷୟରେ ଭିତରେ ଆଉ ଯୋଗ କରିବାକୁ ବି ଭୁଲି ହେଇଯାଉଚି କିନ୍ତୁ କରିବା କଥା ନିଜର ସ୍ୱାସ୍ଥ୍ୟ ଅବସ୍ଥା କୁ ଦେ ଖିବା କଥା କିନ୍ତୁ କରିହଉନି। ହଁ କରି ହଉନି ଯା ଇଏ ଭିତରେ ସମୟ ହଉନି କରିବା ପାଇଁ। ନିଜ ପାଇଁ ସମୟ ବାହାର କରିବାକୁ ପଡିବ। ବୋଲି ଭାବୁଚି ଦେଖିବା ଚେଷ୍ଟା କରିବି ହଁ କୁହନ୍ତୁ।
ହେଲେ ପରିବେଶ ଯଉ ଭଳିଆ ହେଲାଣି ଯୋଗ କରିବାଟା ତ ନିହାତି ଦରକା କାରଣ ସ୍ୱାସ୍ଥ୍ୟ ଉପରେ ସେଇଟା ହିଁ ପ୍ରଭାବ। ଖାଦ୍ୟପେୟ କୁ ନେଇ ଦେହ ଖରାପ ହଉଚି। ଆଗକାଳରେ ସେତିକି ରୋଗ
ସେ ହଁ। କୁହନ୍ତୁ।
ଆଗ କାଳରେ ରୋଗ ଯେତିକି ହଉନଥିଲା ଏବେ ଏଇ ସମୟରେ କିନ୍ତ୍ ତୁ। ଛୋଟ ଛୁଆଙ୍କୁ ବି ରୋଗ ମଧୁମେହ ରୋଗ। ଛୋଟ ଛୋଟ ଛୁଆ ମାନଙ୍କୁ ବି ମଧୁମେହ ରୋଗ ହଉଚି।
ସେ କିଛି ଆମେ ଆଗରୁ ଭାବୁଥିଲେ ମଧୁମେହ ରୋଗ କେବଳ ବୟସ୍କ ଲୋକଙ୍କୁ ହୁଏ। କିନ୍ତୁ ଏବେ ସମସ୍ତଙ୍କୁ ହଉଚି ସବୁ ସବୁ ମାନେ ବର୍ଗର ଲୋକଙ୍କୁ ବି ଏବେ ମଧୁମେହ ରୋଗ ଟା ହଉଚି। ସେଥିପାଇଁ ଆମେ ପ୍ରଥମରୁ ମାନେ ନିଜେ ସଜାଗ ହେଇକି ଯେମତି ବାହାରର ମିଠା ଜାତୀୟ ଖାଦ୍ୟ ହେଲା ବାହାର ର ପ୍ୟାକେଟ୍ ଫୁଡ୍ ହେଲା ଏଇ ସବୁକୁ ଆମେ ଯେତେ ବାରଣ କରିବା ସେତେ ମାନେ ମୋର ବି ଛୋଟ ଝିଅ ଅଛି ମୁଁ ତାକୁ ନିଜେ ଘରେ ସବୁ ଜିନିଷ ମୁଁ ପ୍ରସ୍ତୁତ କରିକି ଦଉଚି କୌଣସି ପ୍ୟାକେଟ୍ ଫୁଡ୍ ତାକୁ ଖାଇବାକୁ ଦଉନି କାହିଁକି ସବୁ ସବୁ ଦେଖିଥିବେ ପ୍ୟାକେଟ୍ ଫୁଡ୍ ରେ ସବୁ ରିଫାଇନ୍ ସୁ ମାନେ ଚିନି ମାନେ ମିଶ୍ରିତ ଜିନିଷ ସବୁ ଥାଏ। ସେଥିପାଇଁ ନିଜ ଘରେ ନିଜେ ମାନେ ସୁରକ୍ଷିତ ଭାବରେ ସୁଷମ ଖାଦ୍ୟ ପ୍ରସ୍ତୁତ କରିକି ତାକୁ ଦେଲେ ଯାହାଲେ ବି ସେଟା ଫଳପ୍ରଦ ଆମେ ହଁ ଆମେ ବନେଇ ପାରିବାନି ଆମେ ବାହାରୁ କିଛି ସେରଲାକ୍ ଦେଇଦିଅ ଏସବୁ ଦେଇଦିଅ ତମେ ପ୍ରଥମରୁ ଯଦି ଛୁଆଙ୍କୁ ଶିକେଇବା ଚକୋଲେଟ ଖାଇବନି ତ ସିଏ ଖାଇବନି। ଆମେ ଯଦି ସବୁ ଜିନିଷ ତାକୁ ଶିଖେଇବା ବିସ୍କୁଟ ଖାଇବ ଚକୋଲେଟ ଖାଇବ ଏମିତି କୁର୍କୁରି ଖାଇବ।
ସେୟା।
ଏଇ ସବୁ ସି ସବୁବେଳେ ଆମେ ତାକୁ ଯେମିତି ଛୋଟ ଛୁଆ ଜାଣିଥିବେ ସିଏ ହଉଛନ୍ତି ତାଙ୍କୁ ଆମେ ଯେମିତି ଗଢିବା ସେ ସେମିତି ଗଢିଥାଉ ସିଏ କିଛି ଶିଖିକି ଆସି ନଥାନ୍ତି ଆମେ ହିଁ ତାଙ୍କୁ ଶିଖାଉ। ଆମେ ଥରେ ଅଧି ତାଙ୍କୁ ଯଦି ସେଇ ଜିନିଷ ର ସ୍ଵାଦ ଚଖେଇଦବା ସେ ତାକୁ ହିଁ ଖୋଜିବେ ନା। ତାକୁ ଆମେ ଯଦି ବିଲକୁଲ ଆମେ ସେଇ ଜିନିଷକୁ କେବେ ଆମେ ଚିହ୍ନିବାକୁ ହିଁ ଦେବାନି ତ ସିଏ କେବେ ଖୋଜିବେନି ବୋଲି ମୁଁ ଭାବେ ଦେଖିବା ମୋ ଛୁଆଙ୍କୁ ତ ମୁଁ ଏଇ ମାର୍ଗଦର୍ଶକ କରଉଛି। ଏ ସବୁ ବିଷୟରେ। ବଡ ହେକି କେମିତି କଣ କରିବା ସେଇ ଦେଖିବାର ବାକି ଅଛି ଖାଲି।
ହଁ ହଁ।
ମ୍ୟାଡାମ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା। ପରେ କଥା ହଉଛି ହଉ ଠିକ୍ ଅଛି।